ହାଲୋ।
ହଁ କଣ କରୁଛ? ହ୍ୟାଲୋ, କଣ କରୁଛ?
ଏ ବସିଥିଲି।
ଓ ହୋ, ଖାଇ ପିଇ ସାରିଲାଣି?
ହଁ।
ଓ ହୋ କଣ ରୋଷେଇ କରିଥିଲ ଆଜି? ହଁ ହ
ଭାତ, ଡାଲି, ସାଲାଡ଼ ଆଉ ପୋଟଳ ତରକାରୀ କରିଥିଲି।
ଓହୋ ତମ ଆଡେ ଆଜି ବର୍ଷା ହଉଛି ନା ନାଇଁ?
ଆମର ହଁ।
କାଲି ତ ଏପଟ ଆଡେ ବହୁତ ବର୍ଷା ହେଇଛି।
ଆଜି ହଉଛି ଟିକେ ଟିକେ ଏବେ।
ହଁ ହଁ। ତମ ଆଡେ ଯୋଉ ହିଙ୍ଗୁଳା ଯାତ୍ରା ଭଲ ହୁଏ ବା?
ହଁ ସରିଲେ ସା ସରିଗଲାଣି ଚ-ଚୈତ୍ର ମାସରେ ଚୈତ୍ର ମାସ ଏଇ ବା ଏଇ ମାର୍ଚ୍ଚ ଏପ୍ରିିଲ ରେ ହୁଏ ନା?
ହୁଁ ହୁଁ ଆ କଣ କେମିତି ହୁଏ?
ଆଁ
କଣ କେମିତି ହିଙ୍ଗୁଳା ଯାତ୍ରାରେ ହୁଏ ସବୁ?
ଏ ଏ ଶେନ୍ତି ଶେନ୍ତି। ପଢ ପୁରା କଣ କହିଲୁ ଆଠ ଦଶ ଆଠ ନଅ ଦିନ ହୁଏ। ହଁ ଦିନେ ଓଳେ ଫାଷ୍ଟ ଦିନ ଠାକୁରଙ୍କର ତାଙ୍କର କଣ କହିଲୁ ଗୋଟେ ଜାଗାରେ ଉଭା ହେବେ, ହିଙ୍ଗୁଳା ମାନେ କଣ ଅଗ୍ନିନା। ସେ ପୁରା ଗୋଟେ ଜାଗାରେ ଉଭା ହେବେ ସେଇଠି ପୂଜା ପାଠ ହବ।
ହଁ
ପୁରା କୋଇଲା ଗଦେଇଦେବେ ପୁରା ନିଆଁ ଲାଗେ ସବୁବେଳେ ଜଳୁଥିବ ସେଇଠି ଆଁ ଲୋକମାନେ ନେଇକି ଫୋ ପୂଜା ଫୂଜା କରନ୍ତି ନଡିଆ ସବୁ କପଡା ଫପଡା ଭୋଗ ରାଗ ନେଇକି ଲଗାନ୍ତି ପୁରା ନଅ ଦିନ ଯାଏଁ। ଆ ନିି ମହୋସ୍ଚବ ହଁ ନଅ ଦିନ ଯାଙ୍କ ଲୋକ ଯାଆନ୍ତି ଆଉ ପୁରା ମାନେ ମିନା ବଜାର ଫିନା ବଜାର ସବୁ ପଡେ। ଆଉ ଗୋଟେ ମହୋତ୍ସବ ଯେମିତି ଜାରକାରେ ଯେମିତି ମହତ୍ସବ ହୁଏନି
ହୁଁ ହୁଁ।
ସୁ ଏ ସବୁ ପୁଅ ପିଲା ସବୁ ଚାଲିବ ନ ଦିନି। ନଅ ଦିନ ଯୋଉ ଦିନ ସେଦିନ ଶୀତଳା ଯାତ୍ରା ହୁଏ। ମାନେ ଯୋଉଠି ନିଆଁ ଲାଗିଥିବ ଠାକୁରଙ୍କ ସେଇଠି ଠାକୁରଙ୍କୁ ପଣା ପାଣି ଦେଇକିନା ଶୀତଳ କରିବେ।
ଓ ହୋ।
ନଅ ଦିନ ଯାଙ୍କେ
ନଅ ଦିନ ଯାଙ୍କ କଣ ଅଙ୍ଗାର ଏମିତି ନିଆଁ ଜଳୁଥିବ ସବୁଦିନ?
ଲାଗିଥିଲା ମ ତା ଦେହରେ ସବୁ ଲୋକ ଗୁଡ, ଝୁଣା, ନଡିଆ ସବୁ ପ୍ ଭୋଗ ସବୁ ସେ ତାରି ଉପରେ ନିଆଁ ଉପରେ ହିଁ ପକେଇବେ ସବୁ। ସେ ଖାଲି ଧୁଆଁ ବାହାରୁ ଥିବ।
ଅ ହ।
ସବୁଦିନେ କୋଇଲାରେ ପକଉଥିବେ ଖଣ୍ଡେ ଖଣ୍ଡେ କୋଇଲା ସବୁ ଦଉଥିବେ। ଲାଷ୍ଟ ଦିନ ଏତେ ଜୋରେ ପବନ ହବ ନା ଚାନ୍ଦୁଆ ଲଗା ହେଇଥିବ ଚାନ୍ଦୁଆ ଟା ପଡିଯିବ। ହଁ ଶୀତଳା ନବମୀ ହଁ ଚାନ୍ଦୁଆ ଉପରେ ଚାନ୍ଦୁଆ ଟା ବାହାର କରିଦେବେ, ସେ ତା ଉପରେ ପଡିଯିବ ସେ ପଡିଯିବ।
ହଁ ହଁ।
ଏ ସବୁ ଡେହୁରୀ ମାନେ କରନ୍ତି କଣ କଣ ମୁଁ ତ ଦେଖିନି କେବେ ଶୀତଳା ପୁରା ଦେଖିନି କେବେ।
ଆଉ ତମର ସେପଟ ଲୋକ,
କାହିଁ ମୁଁ କେବେ ସେଇ ନଅ ଦିନି ଦିନ କେବେ ଯାଇନି। ସେଇ ଟାଇମ ରେ ଯାଇନି।
ହେମା ଆଉ ହଁ
ଏଇ ବର୍ଷ ତ ଯାାଇନି, ସବୁ ବର୍ଷ ଯାଏ, ଏଇ ବର୍ଷ ଯାଇନ।
ଆହା
ଏବେ ସେଠି ବହୁତ ଲୋକ ହଉଛନ, ଫାଷ୍ଟ ଦିନ ଯୋଉ ଯୋଉ ଦିନ ଫାଷ୍ଟ ଦିନ ହିଙ୍ଗୁଳା ଯାତ୍ରା ହବ, ସବୁ ମାରୁଆଡି ମାନେ ମାରୂଆଡି ସବୁ ମାନେ ତ ସବୁ ମାଗଣାରେ ମିଳିବ ଖାଇବା ପାଇଁ। ଅର୍ଣ ଭୋଗଠୁ କ୍ଷିରୀଠୁ ମାନେ ତାରବୁଜ ଠୁ ଆଇସ୍କ୍ରିମ ଠୁ କିଏ ଦହି ପାଣି ସବୁ ମାଗଣା। ମାନେ ସକାଳଠୁ ଯେ ପୁରା ବାରଟା ଦିଟା ତିନିଟା ଯାଏ ମାଗଣା ଖାଲି ମିଳିବ ଖାଇବାକୁ। ତରୁବୁଜ ଆଇସକ୍ରିମ। ହଁ ମାରୁଆଡ଼ି, ଅ ଓଡିଆ ବି ଆଜିିକାଲି ଦେଲାଣି। ମାନେ ଏଇଠୁ କଣ ଆମ ଆମ ତାଳଚେର ଠୁ ତଥାପି ତ କୋଡିଏ କିଲୋମିଟର ବାଟ ହବ କ'ଣ ପାଖରେ ହିଁ? ଏ ଏଇଠୁ ଆଠୋର କୋଡିଏ କିଲୋମିଟର ହବ ଯାହା ହବ।
ମାନେ ଯୋଉଠି ଯାତ୍ରା ଟା ହୁଏ?
ହଁ ଏବେ ତ ମନ୍ଦିର ପୁରା ବିରାଟ ମହା ଆଗେ ମନ୍ଦିର ନଥିଲା ଖାଲି ଗୋଟେ ଛାତ ଘର ଭଳିଆ ଥିଲା। ଏବେ ତ ପୁରା ମୋ ମନ୍ଦିର ହେଇଛି ତା ଭିତରେ ଅଡିଟୋରିୟମ ଭଳିଆ କରିଛନ୍ତି। ମଣ୍ଡପ ହେଇଗଲାଣି। ବହୁତ ଗୁଡାଏ ବାଗେଇ ଗଲାଣି।
ହଁ ତ, ହୁଁ। ତାପରେ ଆଗ ଅପେକ୍ଷା ଯାହାହେଲେ ଡେଭଲପ୍ କଲେଣି ସବୁନା ସବୁବେଳେ ଏବେ ଆ ଟିଭିରେ ବି, ଟିଭିରେ ବି ଲାଇଭ୍ ଦେଖଉଛି ଇଏ ପ୍ରସେଶନ ହିଙ୍ଗୁଳ ଯାତ୍ରା ପ୍ର ପ୍ରସେସନ ମୁଁ ଦେଖୁଥିଲି ବା ମାନେ ଯେତେ ସାରା ସବୁ ଆସିଥିଲେ ଉମ ଆଁ ଦର୍ସନ କରିବା ପାଇଁ ସବୁ ଶିବ ପାର୍ବତୀ ହେଇଥିଲେ। କେତେ କ'ଣ ସବୁ ହେଇଥିଲେ ସବୁ। ଦେଖୁଥିଲି ସବୁ ଏ ଟିଭିରେ ହିଁ ଦେଖେଉଥିଲା ଲାଏଫ ତାଳଚେର ର ଲାଇଭ ହିଁ ଦୁର୍ଗା ବିସର୍ଜନ ହେଇନି।
ଆମେ ପୁଣି ଯାଉ ଠାକୁରଙ୍କୁ ଦର୍ଶନ କରିଦେଇ ଆସୁ। ଆ ଯିଏ ସନ୍ଧ୍ୟା ବେଳେ ଯିବ ସେ ଠାକୁରଙ୍କୁ ଦର୍ଶନ କରିବ। ଆଉ ହୁଁ। ଏଇ ଯିବ ଆମେ ଯଦି ଯିବୁ ଥଟେଚା ଲୋକମାନେ ଏଇପଟେ ସବୁ ଯିଏ ଵା ଯୋଉମାନେ ପିଲା ପିଲାମାନେ ସ ପିଲାମାନେ ସେ ତାଙ୍କ ଡେଲି ଯିବେ ଡେଲି ଆସ ଠିକ କିନ୍ତୁ ଆମେ ଆଉ କୋଉ ଯାଇପାରିବୁ ଏତେ ବାଟ? ସେତେବେଳେ କଣ କହିଲୁ। କାର ଫାର ଥିଲା ଯଉଁ ପଳଉଥିଲୁ, ଏବେ ଆଉ କଣ ଯାଇହଉନି, ଛୁଆ ତା ବଡ ହେଇଗଲାଣି ନା। ସମସ୍ତେ ଆଉ ଆମେ ଯାଇପାରୁଛୁ?
ସେଇଆ ବାଇକ ରେ କୁଆଡେ ଯାଇ ହବ ଦି ଜଣ।
ହଁ ଯେ, ସବୁ ବର୍ଷ ସ୍କୁଟିରେ ଯାଉଥିଲୁ, ଏଇ ବର୍ଷଟା ଆମେ ଯାଇନୁ।
ଓହୋ, ତମେ ତ ସ୍କୁଟି ଶିଖିଛ?
କାହିଁ ଆଉ କଉଠି ଶିଖି ଏମିତିଆ ଡରଡ଼ରିଆକି ଆଉ ଟୋଟାଲି ଡରଡରିଆକି ଆଉ ହଉ ଆ ଗୋଡ ଭାଙ୍ଗିଲା ଦିନଠୁ ଆଉ କଣ ଇଚ୍ଛା ହଉନି ମୁଁ କହିଲି ତମେ ତ ଗୋଡ଼ ଫୋଡ ଭାଙ୍ଗିଲା ପୁଣି ମୁଁ ଯଦି ଚଲେଇବି କୁଆଡେ ଭାଙ୍ଗି ଭୁଙ୍ଗା ଯିବି କଣ ମିଳୁଛି ମୁଁ ଡରିକି ଚଲଉନି।
ହଁ ହଁ ସେ ଶିଖିପାରିବେନା ଝିଅ ତ ଶିଖିଛି ଯୁଆଡେ ଜିଵ ନେଇକି
ହୁଁ ଆମେ କଣ ଦଉନୁ ମୁ କହିଲି ଟିକେ ବଡ ହଉ ତାକୁ ହେଇଥିପାଇଁ ଦିଆହୋଉନି।
ନା ଥରେ ବା ଡର ଯୋଉଟାରେ ରହିବ ତମେ ତ ଶିଖି ପାରିବନି ସେଟା ଯେତେ ଚାହଁ।
ହ ଡର ତ ପଶିଯାଇଛି ନହେଲେ ଆମର ଜଉ ନୂଆ ନୂଆ ସ୍କୁଟି ଯେତେବେଳେ ଆସିଥିଲା ଏ କେତେ ବର୍ଷ ହେଲାଣି ହେତେବେଳେ ମୁଁ ଟିକେ ଟିକେ ଶିଖି ଦେଇଥିଲି ନା। ଆଉ ତ ଶିଖି ଦେଇଥିଲି ପୁଅ ଜନ୍ମ ହେଲା ପୁଅ ଜନ୍ମ ହେଲା ପରେ ଆଉ ଛୁଆଡା କାଁଇ ଶିଖି ପାରିଲି ତା ପରେତ
ନା ହିଙ୍ଗୁଳା ଯାତ୍ରା ସେମିତି କିନ୍ତୁ ଭଲ ହଉଛି ବୋଲି ଯେମିତି ଦଶ ସହରା ଭୁବନରେ ଫେମସ ଢେଙ୍କାନାଳର ଲକ୍ଷ୍ମୀ ପୂଜା ସେମିତି ତମ ତାଲଚେରରେ
ହୁଁ ହୁଏ ହେନ୍ତି। ଦୋକାନ ବଜାର ସବୁ ପଡେ ଦୋକାନ ବଜାର ପଡେ ଯେମିତି ଏଇ ଯେମିତି ଯାର୍କା ଯେମିତି ମହୋତ୍ସବ ହୁଏନି? ଚାରିଆଡୁ ସବୁ ଫିଲ୍ମ ଷ୍ଟାର ଇଏ ସବୁ ବହୁତ୍
ହଁ ଯୋଉ ଆମର ଇଏ ସୋ ଫୋ କରୁଥିବେ ଆଉ।
କାହିଁ ଯାଉଛୁ ଦେଖୁଛୁ ସେ ହେରା ଯେ ପାଖାପାଖି ଲୋକ ସେମାନେ ଦେଖିବେ।
ହଁ କୋଡ଼ିଏ କିଲୋମିଟର
ସେଇଆ ଯେମିତି ଆମ ଘର ପୁରା ଜାର୍କା ଯେତିକି କିଲୋମିଟର ସେତିକି ହବ।
ହଁ ଏତେ ବାଟ ତମେ ଯାଇଙ୍କି ଡେଲି ଦେଖ
ଏସେ ହା ହେଉନି। କେ ଗୋଟେ ଦିନଦିଏ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଖାଲି ଆମେ ଯାଉନ ଆଉ। କଣ ଆଉ ଦେଖିବା ପାଇଁ ଯାଉ ଦେଖିବାକୁ ଗଲେ ସବୁ ସନ୍ଧ୍ୟା ଟାଇମ ରେ ସମସ୍ତେ ଯାଆନ୍ତି। ଦେଖନ୍ତି ଯାହାର ଏଇ ସବୁ ଏଇପଟ ଏରିଆରେ ସବୁ ଛୁଆ ପ୍ରୋଗ୍ରାମ କର ନା ସବୁ ଯାଆନ୍ତି। ସବୁ ସ୍କୁଲ କୁ କହିଥିବେ କୋଉ ସବୁ ହଁ ଏଇ ଆମ ଝିଅ ହର ଷ୍କୁ ସ୍କୁଲ ଏ ଶିଶୁ ମନ୍ଦିର କେତେ କେତେ ସ୍କୁଲ ସବୁ ଯାଉଛନ୍ତି। ହ ଏଇଥରକ ପଡିଆ ଫଡିଆ ଛୁଆ ଝିଅ ଛୁଆ ଦିନେ କରୁଥିଲା। ଆଉ ଏବ ବଡ ହେଲାଠୁ ଆଉ କରୁନି। ତା ସ୍କୁଲରେ କହୁଥିଲେ ଏ ବର୍ଷ ଛନ୍ତି ଯେ ସେ ମଙ୍ଗିଲାନି ହେରା କରିବାକୁ ଆନୁଆଲ ଫଙ୍କସନ। ତାଙ୍କର ବିରାଟ ସ୍କ ସ୍କୁଲ ଅନୌନ ଏତେ ଏତେ ହଜାର ହଜାର ପିଲା ସ୍କୁଲ ରେ। ହେଲା ଏ ବର୍ଷ ତାର ଟେନ୍ଥ ବୋଲି ସେ ଆଉ କରଲାନି।
ଭଲ କରିଛି ଯାହାହଲେ ସେଥିରେ ପାଠ ପଢା ଟିକେ ଡିସ
ଆନ ତାପରେ ଆମ ଘରୁ ଅନୌନୁ ସ୍କୁଲ କଣ ପାଖରେ କି ପାଞ୍ଚ ଛଅ କିଲୋମିଟର। ଏରା କିଏ ଡେଲି ତାଙ୍କୁ ତୁ ତ ନେଇକି କି ଯିବୁ ପୁଣି ତୁ କଷ୍ଟ୍ୟୁମ ସବୁ ତୁ ତୋର ନିଜେ କିଣିବୁ ଡ୍ରେସ ବଗେରା ସବୁ। ଏଥିପାଇଁ ଏରା ଆ ମୁ ଏତେ ପଇସା ଖର୍ଚ୍ଚ କରିକି ମୁଁ ସେଥିପାଇଁ ତା ତାର ମନା
ହଁ ତାପରେ ପରୀକ୍ଷା ପାଠରେ ଟିକେ ଏତେ ପଇସା ସାରିକିରି
ଆମେ ତ ଆମେ ତ ଦେଖେ ପଇସା ପାଠ ପଢିବା ପାଇଁ ପଇସା ଠିକ୍ ହଉନି ଅ ଅନା ଡାନ୍ସ ଶିଖୁଛି। ଶିଖୁନଥିଲା କି ଆକ୍ସିଡେଣ୍ଟ ପୂର୍ବରୁ ଦି ତିନି ବର୍ଷ ଶିଖେଇଲୁ ଯେ ଏ ଆକ୍ସିଡେଣ୍ଟ ପରଠୁ ଆଉ କୁଆଡେ ପଇସା ପଇସା ପତ୍ର ଅସୁବିଧା ହେଲା ଆଉ କୋଉଠି କାଁଇ କାହାକୁ ମୋ ପୁଅକୁ ଶିଖେଇ ପାରିଲୁନି ତାକୁ ଆଉ ଶିଖ ଏଇ ସ୍କୁଲରେ ଯୋଉ ଆର ବର୍ଷ ପୁଅକୁ ଜବରଦସ୍ତ ନେଇଥିଲେ ଯାଇଁଲୁକି ତୁର ଜବରଦସ୍ତ ନେବେ ନା ତାର ଡ୍ରେସ ଫ୍ରେସ୍ ତମେ ନିଜେ କିଣିବ। ସଜବାଜ ନିଜେ କରିବ ଏରା ମୋର କିଏ ପାଖରେ ହେଇଛି କଣ କୁଆଡେ କଣ କରିବୁ ନିଯେ କହନି ଧୋତି ବାଲା ଡ୍ରେସ କିଣିକି ଆଣିଲୁ ଅନଲାଇନରୁ ଘରେ ଖାଲି ପୁଅ ପିଲା ଟା ବୋଲି ନିଜେ ନିଜେ ଟି ପାଉଡର ଫାଉଡର ମାରିମୁରା ଦେଇକିନା ଛାଡିଥିଲି।
ସେୟାବା
ବସିଥିବୁ ଯେ ଚାରିଟା ରୁହନା ରାତି ବାରଟା ଯାଏଁକେ କେତେ ଛୁଆ ତାଙ୍କର ଗୋଟେ ଗୋଟେ ସେକ୍ ଶନ ରେ ଏଫ୍ ଯାକ ହେଲାଣି ଜାଣିଚୁ ନା ଏ ବି ସି ଡି
ଏ ବାପ।
ଏ ପୁଣି ସବୁ ସେକ୍ସନରେ ପଇଁତିରିଶ ଚାଳିଶ ପିଲା ଏଇ ଯେ ପ୍ରା ପ୍ଲସ ଟୁ ଯାଇକେ ଅଛି ତାଙ୍କର ଜାଇଲୁ କି ଡି ଏ ଭି ରେ ପ୍ଲସ ଟୁ ଜାଁକ ହୁଁ ଗୋଟେ ଅଧେ ଛୁଆ ହଁ। କଣ ଗୋଟେ ଅଧେ ଛୁଆ କି ତୁ ବା ସେଠି ପାର୍ଟିସିପେଟ କରିବାକୁ ହେଲେ ବହୁତ ତତେ ଦରକାର ପ୍ରାକ୍ଟିସ ଦରକାର ନହେଲେ ନେବେନି ତାଙ୍କର ଟିଚର ମାନେ ଏଥିପାଇଁ ଏମାନେ ଛୁଆ ମାନେ ଇଣ୍ଟରେଷ୍ଟ ଦଉନାହାନ୍ତି ଯୋଉା ଯାହାର ଗୋଟେ ଗୋଟେ ଛୁଆ ଇଣ୍ଟରେଷ୍ଟ ଦଉଛନ୍ତି ନାଚ ଗୀତ ଶିଖୁଛନ୍ତି। ସେମାନେ ହି ପାଟିସିପେଟ କରୁଛନ୍ତି ହଁ ତୋର ପୁରାନା ପୁରା ତାଙ୍କର ପୁରା ପରମାନେଣ୍ଟ ଷ୍ଟେଜ ତାଙ୍କର ଗୋଟେ ଅଛି ଗୋଟେ ଅଡିଟୋରିୟମ ହଲ୍ ଅଛି ପୁରା ଏସି ଲାଗି ଛି ତା ଭିତରେ ସବୁ ପିଲା ସଜବାଜ ନିଜେ ହେ ପଶିବେ ଭିତରେ ହଜାର ହଜାର ପିଲା ମାନେ ବିରାଟ ଷ୍ଟେଜ ଗୋଟେ ପରମାନେଣ୍ଟ ତାଙ୍କର ଦିଟା ଷ୍ଟେଜ ଅଛି। ମାନେ ତାଙ୍କୁ ବନେଇବାକୁ ପଡିବନି ଏଟା ଆଗରୁ ତାଙ୍କର ଅଛି ସବୁବେଳେ ଚାଲିଛି ପ୍ରୋ କେତେବେଳେ ସ୍ପୋର୍ଟସ କେ ସବୁବେଳେ ଖାଲି ଯାତ୍ରା ସବୁ ସବୁ ଖାଲି ଆମେ ଛୁଆଙ୍କୁୁ କିଛି ଦଉନୁ ବୋଲି ନହେଲେ ପ୍ରାୟ ଟାଇମ ତାଙ୍କ ସବୁ ସ୍କୁଲରେ ଅଛି।
ହଁ ଆଜିକାଲି ହଁ ବଜାର ଟାଉନ୍ ଜାଗାରେ ନା ସେ ପୂରା ସବୁ ମେଣ୍ଟେନ କରି କି।
ଦୌନୁ ସତ କଥା ଆର କିଏ ଏନ୍ ସି ସି ନବ ତମ ଝିଅ ହେଇଥିଲା ଏନ ସି ସି ରେ ମଝିରେ ଏରା ଆମେ ଆଉ ଗୋଟେ ବର୍ଷ କଲା ତା ଆଉ ଗଲାନି ଛାଡିଲୁନି ତାଙ୍କୁ ଆମେ କଳା ପଡିଗଲା ଯେ ଖରାରେ ପ୍ୟାରେଡ୍ରେ ଛିଡା ହେଇ ହେଇ କା
ହଁ
ମୁଁ ମୁ କହିଲି ହେରା ଦେଖେ ହଉ
ହଉ